ହ୍ୟାଲୋ।
ହୁଁ କଣ କରୁଛ?
କଙ୍କ କରୁଚୁ। ଏଇଠି ଗଡୁଛି ଆଉ ଗଡୁଛି। ତମ ଆଡେ ବର୍ଷା।
ହଁ ବର୍ଷା ହେଇକି ଛାଡିଲାଣି ଫିରି ଫିରି ପକଉଛି।
କଣ ଖାଇଛ ଖରାବେଳେ
ଏଇ ଖାଇଥିଲି ଭାତ ଚି କଲା ଚିପ୍ସ ଭେଣ୍ଡି ଚିପ୍ସ ଆମ୍ବ ପାମ୍ପଡ଼। ହଁ ତମେ। ତମେ କଣ ଖାଇଥିଲ ପଖାଳ ଖାଇଥିଲ।
ଆମର ଘରେ ହେଇଥିଲା ହଁ ଚାଇଁ ଚିଙ୍ଗୁଡ଼ି ହେଇଥିଲା କିନ୍ତୁ ମୋର ପଖାଳ ଆଉ। ପଖାଳ, ପୋଡାପୋଡ଼ି ଆଉ ପକୁଡ଼ି ଛଣା! କଲରା ଭଲ ଲାଗ ନା ନାଇଁ ତବେ। ଭାଇ ନାହା। ସେଫ୍ ଯାଇଛନ୍ତି। ଭାଇ ଯାଇଥିଲେ ଷ୍ଟାଣ୍ଡକୁ ଏଇ ଯୋଉ ବସ ଷ୍ଟା ଷ୍ଟପ୍ ପାଖକୁ
ହଁ ହଁ।
ମାନେ କଲରା ତତେ ଭଲ ଲାଗେନ ନାଇ?
କଣ କହିଲ?
ହ୍ୟାଲୋ। ବଲେ କଲରା ଭଲ ଲାଗେ ନା ନାଇ? ହୁଁ।
କଲରା। ତ ପିତା ମତେ ଭଲ ଲାଗେ ନା ଏ। ମତେ ଭଲ ଲାଗେ ନା ମୁଁ ଚିପ୍ସ ଖାଏ।
ହଁ ଚିପ୍ସ୍।
ହଁ ହ।
ଚିପ୍ସଟା ପିତା ଅଧା କମିଯାଏ ନା ନ କି ହୁଁଛୁ ଆମ ଆମର ମୋର କିନ୍ତୁ କଲରା ଭଜାଟା ବେଶୀ ପ୍ରିୟ ପିତା ପିତା ଲାଗୁଥିବ। ଗୋଟା ଭଜା
ଟିକେ ଖାଇଲିଣି। ହଁ।
ଜିଅ ଜିଅ।
ଝିଅ ଝିଅଟା ଏଠ
ହୁଁ ହୁଁ ଦିନେ ରହିବ।
ନାମ ହବ ଯଦି ରବିବାରେ କି ବୃଦ୍ଧୟରେ ପଳେଇବା ନା ନା ହବ ଯଦି ରବିବାରେ ବୁଧବାର କି ପଳେଇବି ଆଉ। ହଁ। ହଉ।
କଡ କଡ ବୁଦ୍ଧି କଲନ।
ନା ଆମ ଆଉ କୁଆଡେ ଯାଇନୁ। ଓଡିଶା ବାହାରକୁ ଯାଇଥିଲି ଗୁଡଗାଁ ଯାଇଥିଲି। ଗୁଡଗାଁ ଯାଇଥିଲି ଆଉ କୁଆଡେ ଏମିତି ଯାଇନି ବିଶାଖପାଟଣା ଯିବି ଏବେ।
ହଁ। ସେଠି ରହୁଛ ବା।
ହଁ ବିଶାଖାପାଟଣ ଆମେ ଯାଇନାହିଁ ଏବେ ତାଙ୍କର ପୋ ଅ।
ଓ ହୋ।
ହୁଁ ଗୁଡ ଗାଁରେ ଥିଲେ ଗୁଡ ଗାଁ ର ଦିଶାପଣସ ଓ ତମ ଯେ
ଯେଅଟା ପ୍ଲସ୍ଷ୍ଟିକ
ଅ ପ୍ଲସ୍ଥି ପ ନା
ହ ପ୍ଲାସ୍ ଟୁ କ୍ଲାସ୍ ଟୁ କ୍ଲାସ ଟୁ।
ହୁଁ ହୁଁ।
ହୁଁ।
ପିଲା। ବର୍ଷା ହେଇଛି ତମ ହଉଛି ଆଉ।
ହଁ ପରା ଆମର ବର୍ଷା ଚାଲିଛି।
ହଁ ଆମ ପକଉଛି ଆଉ। ଆଉ କଣ ଖବର? ପଡି
ପୁରୀ ଗଲୁଣି ବୁଲି?
ହଁ। ହୁଁ ହଁ ଯାଇଥିଲୁ। ପୁର ଯା ବୁଲିକି ଆସିଚୁ ପୁରୀ। ଚାଲୁ ପୁରୀ ତାରିଣୀ ବିରଜା ଆଉ ସେଇଠି ତ ପାଖରେ ଆମର ଅଛି ଉ କଣ ମ ହେଟା କପିଳାସ ଯାଇଛି।
ଏବେ ଯୋଉଁ ହେଇଛି କଣ ତ ଏଇଟା?
ଆଛା।
ନାଇଁ ଆମର ଢେଙ୍କାନାଳ ରଯୋଉ ଉ ଜଗନ୍ନାଥ - ହଁ
ଢେଙ୍କାନାଳ ଜଗନ୍ନାଥ କୋଉଠି ମୁଁ ଦେଖି ନାହିଁ ମିନି କେଦାରନାଥକୁ ଯାଇଥିଲି।
ଦେଖ୍
ନା ମୁଁ ସିଆଡେ ଯାଇନି ସିଆଡେ ଯାଏନହିଁ ନା ମୁଁ ଜାଣି ନାହିଁ ନା ସିଆଡେ ଜାଣିନି।
ମିନି କେଦାରନାଥ ଟା ଭଲ ହେଇଛି ଯେ ହଁ ଏଇଟା ଏ ପଟେ।
ହୁଁ
ମୁଁ ଏବେ
କଣ କହିଲ? ହଁ ମିନି କେଦାରନାଥ ବି ସେମତି ବିଲ ମଝିରେ ହେଇଛନ୍ତି ଆଉ ମିନି କେଦାରନାଥ ବି ଚାଲିକି ଟିକେ ଯିବାକୁ ପଡିବ। ବିଲ ମଝିରେ ଚତୁର୍ମାସ୍ୟା କଣ କହିଲ?
ର୍ମାସ୍ୟା କୋଉଟା?
ମାନେ ଚତୁର୍ମାସ ଯୋଉ ବର୍ଷା ଦିନ ଆମର ବର୍ଷା ଦିନ ଯୋଉଟା ଆମର। ଏଇ ବର୍ଷା ଦିନେ ଆଉ କଣ ଯାଇ ହବ।
ବିଜିନେସ ସେଇଥିପାଇଁ କରୁ ହଁ ହଁ।
ଆଉ
ତୁ କେତୋର ଗଲୁଣି ନା ଥରେ ଯାଇଚୁ? ଚି।
ଲା ଶୁବିଲାନି?
କେଦାରନାଥ ବୁଲି ମୁଁ କହିଲି କେଦାରନାଥ ବୁଲି କେତେଥର ଗଲିଣି।
ଏ ଦିଇ ଥର ଯାଇଚି।
ଓହୋ।
ଦିଇ ଥର ଯା
ଭାଇ ଭାଇ କୋହୁଚନ୍ତି କିଏ କଥ କିଏ କଥା ହେବେ କଥା ହୋବୁ
ହୁଁ ହୁଁ ହୁଁ ହୁଁ ହୁଁ ଉଁ ହୁଁ।
କଥା ହେଇନି। ହିଁ
ସାଇକେଲ୍ ଦେଖିଚୁ ସିଏ ଦିଏ। କଥା ହେଇନୁ ଆ
ହଁ। ହଁ। ସୁଶାନ୍ତ ଭାଇଙ୍କ ସହିତ କଥା ହୁଏ। ଓହୋ ହଁ ହଁ। ଆଉ
ଖବର
ଆଉ କଣ?
ମୁଁ ଚାରିଟା ବେଳେ ବୁଲି ଯାଉନୁ ତମ ପାର୍କ ତମ
ନା ନା ନା ଏ ବର୍ଷା ପକଉଛି ଆଉ କୁଆଡେ ଯିବୁ। ତାର କୁନିଦାରେ ଯାଇକି ପାର୍କ ଟା ଛୁଆଙ୍କୁ ନେଇକି ଗଲେ ହୁଅନ୍ତା କିଏ ଯିବ ଏତେର ଚାଲ ଚାଲିିକା ଚାଲି ଚାଲି ଯିବା ଟା କଷ୍ଟ
ଭଲା ଭନ ଆାରିଲ। ହୁଁ ହୁଁ।
ଏତି ଆଉ। ଆଉ ରାତିରେ କଣ ହବ ରୋଷେଇ
ରାତିରେ ରୋଟି ଜଲମା
ହଁ। ଆ କ କଣ।
ତମର ରାଥିରେ କଣ
ଆମର ଏଦ କଣ ହବ ଏ ଆସ କଣ ହଉଛି ଦେଖିବା। ସେଇଟା ବହୁସ୍ ଆଷା ହଉଛି ମୁଁ ମନା କରୁଛି ଆସନା ସେ କହୁଛନ୍ତି। ଦେଖିବା।
ହ ହୋ ହୋ।
ଆସରୁ କୁ
ହିବ
ବ ପରା
ଦେଇ ହଁ।
ଇଦା
ହଁ ଠିକ ଠିକ ଠିକ ଠିକ ଅଛି।
ଶାଶୁ ଘର ଥିଲେ ନା ଘର ଭଳା ସେ ଉଁ ଧଯ୍ୟ ହ ଚା କର ସନ୍ଧ୍ୟା ଦିଅ ଉ ସେ ଗୋଟେ କାମ ପୁର ରୁଟିନ ପାଇଁ ରୁଟିନ କାମ ଛୁଆକୁ ଖୁଆଇ ଦିଅ ତାପରେ ପୁଣି ରାତି ରୋଷେଇ କର ପୁଣି ଏ ମୋର ପୁଣି ସିଲେଇ ଏମିତି ଚାଲିଛି ଆଉ।
ଏଷ୍ଟନ ଯ
ହୁଁ ମୁଁ ସିଲେଇ ଶିଖିଛି। ହଁ ଏଇନା ଆମ ଶାଶୁ ବାସ କହିଲେ। ହଁ ସିଲେଇ ବି କରେ ଶାଶୁ କପା କହିଲେ ଯାଇଛୁ ଘରକୁ ଟିକେ ରେଷ୍ଟ ହେଇଯା ଯା ଆଠ ଦିନ ରେଷ୍ଟ ନେଇକି ପଳ ଆସୁ ଆଉ କଣ କହିଲ।
କଣ କଣ ସିଲେଇ କରୁଛୁ ସବୁ ବ୍ଲାଉଜ ଫ୍ଲାଉଜ ସବୁ କରୁଛୁ।
ହଁ ହଁ ହଁ ବ୍ଲାଉଜ ଫଉଜ ସବୁ କରଟେ
ଆଛ ତ ଶାଶୁଆରେ ବି କରୁଛୁ। ନା ନିଜର ଖାଲି।
ତାର ଆଗରୁ କରେ ଖାଲି ହଁ ନା ନା ଏବେ ସମସ୍ତଙ୍କର କଲେଣି ଆଗରୁ ନିଜର ଏକୁଟିଆ କରୁଥିଲି ଟାଇମ ହଉନଥିଲା ତାପରେ ଯୋଉ ଖରାଦିନ ଟାଇମ୍ ହେଲାଠୁ ଟିକେ ସମସ୍ତେ ସେଠି ପାଖ୍ ଖରେ ସବୁ ଆଉ କରିବାକୁ ବାଧ୍ୟ ଆଉ।
ହଁ ବାବୁ ଫୁଲ୍ ବ୍ଲାଉଜ୍ ଏବେ କେତେ ରେଟେ
ଖ ଆମର ସେଟା ଟିକେ କଣ କହିଲ ମାର୍କେଟ୍ ପାଖଅ ନା ମାର୍କେଟ୍ ପାଖୁଆ ହେଲା ଏଳକୁ ଆମେ ଯଦି ମାର୍କେଟ୍ ରେଟ୍ ନେଲେ ସେଆମ କତିରେ ଆଉ କରିବେ କି ତଥାପି ମୁଁ ଅତ୍ର ଦିଆରା ଶହେଅଶି ନଉଚି ଆଉ ଡିଜାଇନ୍ ଫିଜାଇନ୍ ଉପରେ ଅଲଗା ଆଉ ସିମ୍ପୂଲ୍ ହଁ ଶହେଅଶି ବା। ଆଉ ବିନା ଅସ୍ତ୍ର ଶହେ ହଁ। ହୁଁ ଆମେ ପା ମାର୍କେଟ୍ ପାଖିଆ। ମାର୍କେଟ୍ ରେ ଆମର ତିନିଶଅ ସାଢେ ତିନିଶଅ ଦୁଇଶ ଏମିତି ଆଉ ଘରେ କରିବୁ ମାନେ କମ ରେ ନ କଲେ କରିଆକୁ କେହି ଦେବେନି ଆ କରିବାକୁ ଇଏ ଆଉ।
ଆଉ ରଖୁଛି।
ରୁହ ରୁହ ଦଶ ମିନିଟ୍ ହେଲା।
ହେଇ ସେଇ ଯାଇ
ହଉ ହଉ। ହଁ ହଁ। ହୁଁ।